ଜୟ ଜଗନ୍
ବୋଉଙ୍କର ବି ଆସିଚି।
କଣ?
ହେଇ ନୂତନ କାର୍ଯ୍ୟ।
ସେରା କରିଦଉନା ବୋଉର।
ବୋଉର ମୋର ସରିନି।
ଆଉ ତମର ସରିନି କଣ ଏଥୁରୁଗୁଡେ ହେଥୁରୁଗୁଡେ କରିବ ମିଶିକି।
ହଁ କରିବି, ବୋଉ ତ ଏଇନା ନେଇଯିବେ ତାଙ୍କର ଫୋନ ବୋଉ ଆଇଁଲେ କାଲି ଆଡୁ ବୋଉଙ୍କର କରିବି। ଆଜି ମୋର କରେ କାଲି ବୋଉଙ୍କର କରିବି ପଅରଦିନ ମୋର କରିବି ତାପରେ ବୋଉଙ୍କର କରିବି ଆଉ।
ଏ ମୋର ଏଇନା ପୁଳା କରିଦଉନା।
ହଁ
ଆରେ ତମେ ସେ ଯୋଉ ଏୟାର୍ ଯୋଉ ଜିଓ ସିମ୍ ରେ ଆଉ କଥା ହଉନା?
ନା। ତା ଦେହରେ କିଏ ହବ। କରୁଚି ଆଉ। ଆ ଦେହରେ ସାଙ୍ଗେ ସାଙ୍ଗେ ପଇସା ଆଉଚି ଭଲ ପଇସା। ମୁଁ ତା ଦେରେ କିଏ ବଜ ବଜ ହବ। ସେ ନଉ।
କିଛି କହୁନ ଆଉ।
ଆଁ? ନା ସୁମି କେମିତି କହିବ ଆଉ ସୁମି ବା ଆ ଦେହରେ ପାଗଳ ହେଇଚି ସିଏ କେମିତି କହିବ।
ସିଏ ବି କଥା ହଉନି? ସେଇଠୁ ତମର ଯଉ ଯେତିକି ଗପିଥିଲ ପନ୍ଦର ତାରିଖ ଗଲାଣି ପଇସା ଆସିନି?
ସିଏ ଆସିବ ଏଇ ଯାଇଁକି କଣ ତମର ସବୁ ସେଇ ମାସରେ ଦରମା ଆଉଚି। ତମର ଯେନ୍ତି ଆଉଚି ଚଉଦ ରୁ ସତର, ତାଙ୍କର ସେନ୍ତି ଚଉଦ ରୁ ସତର।
ହଁ ଖଣ୍ଡେ ଆସିବ।
ମୁଁ ଜାଣିନି। ମୁଁ ତ ଗପୁନି ଆଉ। ଦି ଚାର ଦିନ ଖଣ୍ଡେ ଗପିଲି ହକ ହକ ଲାଗିଲା ତାପରେ ଆଉ ଗପିଲିନି ଆଉ। ଟିକେ ଟିକେ ଗପିଲି ଆଉ। ଇଚ୍ଛା ହଉନି ତା ଦେହରେ ଗପିବାକୁ। ସେ ଯାଜପୁରୁ ଖାଲି କହୁଛନ୍ତି ତାଙ୍କର ନେଟୱାର ପାଉନି ନେଟୱାର ପାଉନି କିଏ ଏରା ମୁଣ୍ଡ ଖରାପ ହଉଚି ଗପିଲାଠୁ।
ମୁଁ ବି ସେଇୟା ସେ ଫୋନ୍ ଆସିଲେ ମୁଁ ଉଠାଏନି।
ସେଇଆ ପା କେହି ଉଠଉନାହାନ୍ତି ଅଧେ, ଅଧେ ବ୍ଲକ କରିଦେଇଛନ୍ତି କମ୍ପାନୀ ନମ୍ବର ବୋଲି। ଅଧେ ଉଠଉନାହାନ୍ତି। ତା ଦେହରେ ଅଧେ ଶୁଣୁ ଶୁଣୁ କାଟି ଦଉଛନ୍ତି ଜିଓ ଅଫିସ ର ବୋଲି। ଅଧେ କହୁଛନ୍ତି ଆମେ ଆମର କାଟିଦିଅ ତମେ ସିମ୍ ଆମେ ରିଚାର୍ଜ କରିବୁନୁ ନେଟୱାର୍କ ନାହିଁ ମାନେ ଆମେ କରିବୁନି କାଟିଦିଅ ସିମ୍। ଆଉ କଣ ହେଥିରେ ସିଏ ଦଉଚି ଟାର୍ଗେଟ ତମେ ଦଶ ଦିନରେ ପନ୍ଦରଟା ରିଚାର୍ଜ କରେଇଲେ ଆଉ ପଇସା ଆସିବ, ନହେଲେ ଆସିବନି ପୁରା କଟିଯିବ। ଯେତିକି ତୁ ଗପିଥିବୁ ବି କଟିଯିବ। ସିଏ କିଏ ତା ଦେହରେ କାମ ନାଇଁ ମୁଣ୍ଡ ପୁରେଇବ।
ବୋଉଙ୍କର ପଳେଇ ଆଇଚି ତମର କହୁଚ ଆସୁନି।
ନାଇଁ ବା ମୋର ଆସିନି ଦେଖୁଥିଲି।
ଉଁ ବୋଉଙ୍କର ଆଇଚି।
ବୋଉର ଦି ଚାରିଟା କରୁନ ଦେଖିଆ କେତେ କଣ ଆଉଚି।
ମୁଁ ଯାଉଚି ଏଇନା କରିଦେବି ଭାବୁଚି ବୋଉ ଯିବା ଭିତରେ। ତମେ ଗପିଦିଅ ଦଶ ମିନିଟ୍ ତାପରେ ମୁଁ ଯିବି ବୋଉଙ୍କର କରିଦେବି ଦି ଚାରିଟା। ଗୋ ଗୋଟିଏ କରିଦେବି ଆଉ।
ରହ ମୁଁ ରୁନୁ ପାଖକୁ ଲଗାଏ ଦେଖିଆ ତାରେ କଣ ଆଉଚି।
ହୁଁ।
ନା ଗ୍ରୁପ ରେ ପକେଇଲେ ଦବ ସେ?
କଣ
ଯୋଉ କାମ
ନା ନା ତମର ସରିଗଲେ ଛୁଆଙ୍କୁ ତମେ ପକେଇବ ଆଉ ଏଇ ଶୁକ୍ରବାରକୁ ଦବ। ଏଇ ଶୁକ୍ରବାର ଯଦି ତମର ଶୁକ୍ରବାର ତ କନଫର୍ମ ଆସିବ ଯଦି ନ ଆସିଲା ହେଟୁ ଶନିବାର ଦିନ
ନା ପନ୍ଦରଟା କଲେ ଗୋଟେ ଟ୍ୟାକ୍ସ ପୂରଣ ହବ ପଚିଶଟା କରିବାକୁ ପଡିବ।
ହଁ।
ହୁଁ ପନ୍ଦରଟା ଲାଇନ୍ ପଢିବାକୁ ପଡିବ ପନ୍ଦର
ସାତ ଦିନେ ସାରିବାକୁ ପଡିବ ନା ଦିନକୁ ଅ ସା ତିରି ତିନିଟା ଚା ରିଟା ଭଳିଆ କରିବାକୁ ପଡିବ ଦିନକୁ। ମୁଁ ଧର ବୋଉର ମୋର ମିଶିକି ପଚାଶଟା ମାନେ ସା ସାତ ଦିନେ ସାରିବାକୁ ପଚାଶଟା ହେଲେ ମତେ ଦିନକୁ କେଇଟା କରିବାକୁ ପଡିବ କହିଲ। ସାତକୁ ସାତଶହ ବୟାଳିଶ ସାତ ସତା ଅଣଚାଶ। ମୋତେ ଦିନକୁ ସାତଟା ନେଖା ସାରିବାକୁ ପଡବ।
ଆ ପଢିବ ପଦେ ପଦେ ଆଉ।
ହଁ।
ତାର ଡିଲେଟ ଅପସନ୍ ବି ଅଛି।
ହଁ ଭୁ ଯୋଉରା ଭୁଲ୍ ପଡିଦେଲ ତାକୁ ଡିଲେଟ୍ କରିଦବ ଫୁଣି ଆଉ ଥରେ କହିବ। ପୁଣି ଆଉ ଥରେ ଡିଲେଟ କରିଦେବ ଭୁଲ ହେଲେ ଏମିତି ଅଛି।
ସେଠୁ ଯୋଉଟା କ୍ଲିୟର ହବ ସେଟା କଣ କରିବ।
ଯୋଉଟା ଭଲ ହବ ହେଠୁ ଦାଖଲ କରନ୍ତୁ ଲେଖୁଚି ଦାଖଲ କରିଦବ ସଇଲା ଆଉ କଣ।
ହଁ।
ହୁଁ।
ବୋଉ ଏଇନା ଯିବ ନା କଣ?
ହଁ ଯିବେ ବୋଧେ ସ୍କୁଲ ଦିଦି କଣ ଆସିକି ବଇଚନ୍ତି ଯିବେ ବୋଧେ ଆଉ କହୁଥିଲେ ତ।
ସ୍କୁଲ ଦିଦି କାଇଁ କୋଉ ଦିଦି।
ସ୍କୁଲ ଦିଦି ଏଇ ଯୋଉ ଇଏ ଦିଦି ନେ କେନ୍ଦୁପାଟଣା ଦିଦି।
କେନ୍ଦୁପାଟାଣା କୋଉ ଦିଦି?
କେଇଆଣୀ କେନ୍ଦୁପଣା ସ୍କୁଲର କୋଉ ଦିଦି ତମେ ଜମା ଜାଣିନ ହଁ।
ମମତା ଦିଦି ସେ କାଇଁ ବ‌ଇଚନ୍ତି।
ମୁଁ ଜାଣିିନି ସେ ବୋଉଙ୍କ କତିକି କାଇଁ ଆଇଚନ୍ତି।
ହଁ।
ଜୋକ ଶୋଇଚି ନା କଣ?
ହଁ ବା ଶୋଉ ନଥିଲା ମୁଁ କହିଲି ତୁ ଶୋ ଚେ-ଚେଇଁବୁ ଯଦି ଦେଖିପାରିବୁନି ଆଉ ସେତେବେଳେ ନିଦ ମାଡିବ। ଗଲୁଆ ହେଲେ ସେଠୁ ଶୋଇଲା। ତାଙ୍କ ଘରେ ଛାଡିଲି କାନ୍ଦିକି ପଳେଇଲା। ଏଠି ଧନ ପାଖରେ ଧନ ତମେ କହିଲ ଏଠି ତାକୁ ଶୋଇ ପକେଇବ। ହଁ ସେ ନ ଜାଣିକି ମାମା କୋଉଥିଲା ଆଉ ଚିଣ୍ଟୁ ଶୋଇ ପକେଇବନି ଆଉ ନିଗିବ ଚୁମୁଡା ଆଉ। ତା ମନ ବେଳେ ବେଳେ ଏଣୁ ମୁଁ ନେଇ ଆମ ମୋ ମତେରୁ କାମ କରେଇ ଦେଲାନି ଦି ତିନି ଥର କବାଡ ବାଡେଇଲା ଯେ ଗୋଟେ ଛାଡିଲି ହେଟୁ ବାଧ୍ୟରେ ତାକୁ ଶୋଇ ପକେଇକି ପୁଣି ଯାଇଁକି କଲି।
ହଁ।
ହୁଁ।
ଆଉ କଣ କୁ଼ହ।
ନୂଆ ସମସ୍ତସାଙ୍ଗରେ ମିଶି ମାସିକି କଥା ହୋଉନ।
ରୁନୁ ପାଖୁ ଦି ଜାଲ ଏ ଶୋଇଥିବ ବୋଧେ।
ସିଏ ନାଇଁ ଲୋ ସେ ହଉନି ତାକୁ ନିଶା ପଇସା ନିଶା ନାଇଁ ସେ ଶୋଉନି। ଶହେ ଥର ଇଆଡକ୍ ଘରୁ ବା ହାରେନି ଏଇନା
ସେ ସେ କାଆ ସାଙ୍ଗରେ
କା ସାଁ ସେଇ ବା କହୁଚି ମୁଁ ଦେଲି ବେବିନା ଦେଇ ନମ୍ବର ମିକିଲି ନମ୍ବର। ଆଉ ରିଙ୍କି ନମ୍ବର ତମ ନମ୍ବର ମୁଁ କହିଲି ତମେ ଏଇ ମାନ ସାଙ୍ଗ ଗପ ଆଉ ମୋର ତ ଆଉ ଯିବନି ଫୋନ ମୁଁ
ତାକୁ କହୁନା ବୋଉ ନମ୍ବରେ କଥା ହଉ।
ହଁ ବୋଉ ନମ୍ବରରୁୁ ମୁଁ କଲେ ସେ ଉଠେଇବନି କି ହଁ ମୁଁ କଲେ ସେ ଉଠ୍ ଠେଇବ ସେ ଉଠାଇଥିଲା ଦିଟା ତାର ଗୋଟେ ରିଜେକ୍ଟ ହେଇଗଲା। ଏ ବୋଉ ଫୋନ୍ ରେ ପ୍ରାୟ ସମସ୍ତଙ୍କ ରିଜେକ୍ଟ ହେଇଯାଉଚି ବା।
କେଆଣି ବୋଉ ଫୋନ୍ ଟା ଭଲ ଫୋନ୍ ଟା ନୁଅ। ମୁଁ ବା ରୁନୁ ଗୋଟା ଗପୁ ବୁ ବୁ‌ ବୋଉର ବା କେତେ ଉରା ହେଲାଣି ବୋଧେ ଏଁ ଏ କେତେ ଗୁରା ହେଇ ଗଲାଣି ବୋଉର।
ବୋଉ ଫୋନୁ କିଏ ଗପୁଚି ଲଗେଇ କି?
ତେଇଶ୍ ଟା ମୁଁ ଯେତିକି ଲଗେଇଚି ଆଉ ମୁଁ ଯେତିକି ଲଗେଇଚି ଆଉ। ମୁଁ କି ରିଙ୍କି କତିକି ଲଗେଇଚି ତମ କତିକି ଲଗେଇଚି। ଆଉ କାଆ କ କି ମିଟି କତିକି ଲଗେଇଛି ବୋଉ ଫୋନୁ ତମ କତିକି ରିଙ୍କି କତିକି। ସେଇ ଆ କତିକି ହୁଁ ସେଇ ରୁନୁ କତିକି। ସାନବୋଉ ନମ୍ବରକୁ। ହୁଁ।
ହଉ।
ଆଉ କଁ ଏଇ ଯୋ ଏଇ ସବୁ କଥା ଗପିଲାଳୁ କାଟି ଦଉଚି କିଛି ରଖୁନି ଟୋଟାଲି ରିଜେକ୍ଟ କରି ଦଉଚି। ଶୁଭୁନି ବେ।